ହ୍ୟାଲୋ।
ହଁ କଣ କରୁଛ?
ହଁ ଏଇଠି ବସିଛି ଆଉ। ତମେ?
ଏଇ ମୁଁ ବସିଥିଲି ଆଉ।
ଆଉ ଖାାଇ ହଁ ଖାଇବି କଣ ରୋଷେଇ ଚାଲିଛି ସରିଲେ ଖାଇବି ଆଉ ତମେ।
ନାଇଁ ଆମର ବି ଚାଲିଛି ରୋଷେଇ ସରିନି।
ଆଉ କଣ ଆଜି ରୋଷେଇ ହଉଛି?
ଆଜି ରୋଷେଇ ହଉଛି ଚିକେନ ଆଉ ଭାତ।
ଓହୋ ବଢିଆ ଆଉ ଆଜି କଣ ଗୁରୁବାର ତମେ ଚିକେନ ଖାଉ କି?
ନାଇଁ ନାଇଁ ମୁଁ ଖାଇନା ବାବାରେ ହରିକା ଅଛନ୍ତି ନାଁ ସେ ଆଣିଛନ୍ତି ସିଏ ରନ୍ଧା ହୋଇ ସେ ଖାଇବେ ଆମେ ସାଧା ଖାଇବୁ ସାଧାରେ ହେଇ ଥିଲା ଦିପହରେ ହେଇଥିଲା ଡାଲି ଭଜା ହରିକା ଅଛି।
ଆଉ ଆଉ।
ଆଉ ଏବେ ତ ରଥଯାତ୍ରା ଆସିଲାଣି ଆଉ ଯିବନି କି?
ପୁରୀ।
ହଁ।
ହଁ ତମେ ଯଦି ରାଜି ହବ ସାଙ୍ଗ ହେଇକି ଯିବା ଭାରି ମୋର ବି ଇଚ୍ଛା ଅଛି କିନ୍ତୁ ମୁଁ ଏ ଏକୁଟିଆ ହଉଛି ବୋଲି ଯାଉନି ଆଉ।
ନାଇଁ ମୁଁ ତ କେବେ ରଥଯାତ୍ରାରେ ଯାଇନି କାହିଁକି ଏତେ ଭିଡ ମୁଁ ନିଃଶ୍ୱାସ ନେଇ ପାରେନି ଭିଡରେ। ତ ଭାବୁଛି ଏଇ ବର୍ଷ ଯିବା ପାଇଁକା ତମେ ଯଦି କହିବ ତାହେଲେ ସାଙ୍ଗ ହେଇକି ଯିବା।
ହଁ। ହଁ ତ ସେଇ ତ ବହୁତ ଯୋଉ ହେଇଯାଏ ନା ଯୋଉ ଦଳ ଚକଡା ହେଇଯାନ୍ତି। ତାପରେ ଯୋଉ ଇ ହୁଏ ଯୋଉ ଚେନ ପର୍ସ୍ ଚୋରି ହେଇଯାଏ। ଏଇଥିପ ପାଇଁଁ ଡର। ଲାଗୁଛି ଯିବା ପାଇଁ ମାନେ ମୁଁ ଭାବୁ କଣ ସେତେବେଳେ ଠାକୁର ଅଥରେ ରହିବା ଆଁ ଦିନେ। ରହିବେନିତ ସେ ସେତିକ ବେଳେ ଫାଙ୍କାରେ ଯାଇଁ ଠାକୁର ଦର୍ଶନ କରିଥିଲେ ହେଇଥାଆନ୍ତା ଆଉ ଏ ଭିଡ଼ରେ ଯିବାଟା ଟିକେ କଷ୍ଟ। ହଉଚି ତାହେଲେ ଯିବେ ଏକୁ
କେବେ ତ ରଥରେ ସେଇ ଖାଲି ଟିଭି ଫୋନରେ ଦେଖିବା କଥା। ଆଉ ରିଏଲ୍ ତ ଯାଇ କେବେ ଦେଖିନେ ତଥାବି। ମାନେ ଏତେ ବି କେସ୍ ଫେସ୍ ଯୋଉ ହଉଛି ମାନେ ଚୋରି ଚାର କରିଦଉଛନ୍ତି। କି କହୁଛନ୍ତି ସନ୍ତାସବାଦୀ ପଶି ଯାଉଛନ୍ତି ସେଟା ମାନେ। ମୁଁ ରଥଯାତ କେବେ ମୁଁ ଯାଇନି ରଥଯାତ ଭାବୁଛି ଏଇ ବର୍ଷ ଯିବା ପାଇଁକା। ଦେଖା ଯାଉ ଭଗବାନ ଦୟାରୁ କଣ ହଉଛି।
ହଁ ଭଗ୍ ଭାଗବାନଙ୍କର ତୁମେ ଚାହିଁବା ଆଉ ନ କିଛି ମାନେ ନଥିବ। ତମେ ବସିଲା ଠୁ ବି ଉଠିକି ଠାକୁର ପାଖରେ ପହଞ୍ଚି ଯାଇଥିବ। ତାପରେ ବି ଆମେ ସିନା ଦେଖ ଆମେ ଦ୍ଭାକି ଏଇଟା ଏଇଟା ହଉଛି। ଭାବିଲ ଦେଖିିବା କୋଉ ବର୍ଷ ରଥଯାତ୍ରା କମ୍ ଲୋକ ହଉଛନ୍ତି? ସବୁ ବର୍ଷ ମାନେ ଲୋକ ବଢି ବଢି ପଛେ ଚାଲିଛନ୍ତି, ମାନେ କିନ୍ତୁ କ କାମୁ ହିଁ ନାହାନ୍ତି।
ଖାଲି କ ଆମ, ଆମ ଓଡିଶା ଓଡ଼ିଶାରୁ ଲୋକ, ବାହାର ଦେଶ ରୁ ବି ଲୋକ ଆସୁଛନ୍ତି ଦେଖିବା ପାଇଁକା ଉ ଠାକୁରଙ୍କୁ।
ହଁ, ସେଇଟା ଠିକ। ଦେଖ ଆମେ ଭାବୁଛେ କଣ ଚୋର ହଉଛି। ଦଳା ଚକଡା ହଉଥାଏ। ଭିଡ ହଉଛି ମାନେ ଆମକୁ ଅସୁବିଧା ହୁଅନ୍ତେ। ମାନେ ବଡ଼ଦାଣ୍ଡ ପୁରା ଫୁଲ ହେଇଯାଏ ଲୋକରେ।
ସେଇ ତ ଏତେ ଭିଡ ଦେଖିକି ମତେ ଡର ଲାଗେ। ଏଇ କୋଉ ଦିନ ଗୋଟେ ଏମିତି ବାବା ଆସିଥିଲେ। ବାବା ତ ବାହାରେ ରୁହନ୍ତି ଆସିଥିଲେ। ଆମେ ସମ, ମୁଁ ଆଉ ମୋ ଦିଦି କହିଲୁ କି ଆଉ ଚାଲ ଯିବା ପୁରୀ। ବାବା ଟିକେ ମନା କଲେ ମାନେ ଠାକୁରଙ୍କୁ ଏତେ ଡୋରି ଯେ ମାନେ ସେଇ ନାଇଁ ନାଇଁ ନାଇଁରେ ଆମେ ଗଲୁ। ଦିନ ଦଶଟାରୁ ଗଲୁ, ଯାଇକି ଆସିଲୁ ରାତି ବାରଟାରେ। ଅ ଠାକୁର ତ ସମସ୍ତେ ଯୋଉ ଠାକୁର କତି ଯୋଉ ଯିବା ପାଇଁ ଯୋଉ ଫ୍ରଣ୍ଟ ଟା ସେଇଠି ଏ ଏତେ ଲୋକ ଜାମ୍ ହେଇଗଲେ ଯେ ମୁଁ ନିଃଶ୍ବାସ ନେଇପାରିଲିନ, ବାହାରକୁ ପଳେଇ ଆସିଲି। ମୁଁ ମାନେ ଠାକୁରଙ୍କୁ ଯାଇ ପାଇଲିନି ଦେଖା କରିବା ପାଇଁ। ମାନେ ଦେଖିପାଇଲିନି ଠାକୁରଙ୍କୁ। ବାହାରକୁ ରିଟର୍ଣ ମାନେ ପଳେଇ ଆସିଲି।
ତ କହୁନ ଆ ଯିବା ହବ ଯଦି ଦେଖିବା।
ଏବେ ତ ଠାକୁରଙ୍କ ଦେହ ଖରାପ। ସିଏ ଏବେ ଅସୁସ୍ଥ ଅଛନ୍ତିି ତାଙ୍କ ଯୋଉ ଯେତେବେଳେ ଆସିବେ ଠାକୁର ମାନେ ଆସିବେ ଯେତେବେଳେ ମାନେ ତାଙ୍କ ରଥ ରଥକୁ ସେଇ ଟାଇମ୍ ରେ ଯିବା ବୁଲିବାଲିକି ରହିକି ଆସିବା ଆଉ। ହ୍ୟାଲୋ।
ବାବା କି ଲୋକ